ହଁ।
କହ।
ହଉ ଏଠି ଆମର ଭଲ ପାଗରେ। କଲି ମୁଁ ଜାଣିଛି। ଭଲସେ ଜାଣିଦେଲି ଆଉ। ନେଇକି ନମ୍ବରଟା ଲଗେଇବାକୁ ପଡୁଛି ନାଇଁ କି?
ଏଇ ବିଷୟରେ କଥା ହନି।
ଉଁ ହୁଁ।
ଏବେ କହ। ହ୍ୟାଲୋ କଣ କରୁଛୁ?
ନାଇଁ ମ ମୁଁଁ ଏଇଆ କହିଲି ପରା ବୋଲି ତା ବୋଉ ବାପ ବାପା ଦେଲେ କାହାକୁ ଭାଇକି ହେଲା।
ହୁଁ।
ଆଉ ବୋଉ ଦେଲା ମତେ। ତାପରେ ପିଲାମାନଙ୍କୁ ପୁଣି ହଜାର ହଜାର ଦେଲା ହେଲା।
ହୁଁ।
ଦି ହଜାର ଟଙ୍କା।
ହୁଁ।
ଏମତି କରିକି ଦେଲା ତାପରେଠୁ କହିଲା ଯେ ଭାଇଙ୍କ ପାଇଁ ଡ୍ରେସ କିଣିବାକୁ।
ହୁଁ।
ପିଲାମାନଙ୍କ ପାଇଁ ଡ୍ରେସ କିଣା ହେଇଥିଲା। ଆଉ ଭାଇଙ୍କ ପାଇଁ ଡ୍ରେସ୍ କିଣିବାକୁ ହେଲେ ଭାଇ ଯାଇନାହାନ୍ତି ହାଡେ ତ ସେଇଥିଇଁ କିଣିନାହାନ୍ତି ଯାଇନାହାନ୍ତି। ମୁଁ କହିଲି ଆଉ ତମେ ଅନଲାଇନ କିଣିବ। ନା ଇଏ କିଣିବ ଅଫଲାଇନ। କଲେ ନା ଆଉ ନାଇଁ ଅଫଲାଇନ କିଣିବି। ଦୋକାନ ଯାଇ କିଣିବା। ଦୋକାନ କିଣିବ ନା ଅନଲାଇନ କିଣିବ। ନା ନାହିଁ ଦୋକାନରେ କିଣିବି। ଦୋକାନ କିଣିକ କଲାଣି ମୁଁ ତ କଲେ ହଉ ଆଉ।
ମୋ ଦୋକାନରୁ ମୁଁ ଦେଖିଲି ଭଲ ରହୁଛି ଯେ। ଅନଲାଇନ ଆଉ ମୋତେ ଆଉ ପସନ୍ଦ ଆସୁନି। ଅନଲାଇନ ବି। ଆ ଗରୁ ଅନଲାଇନ ଅର୍ଡର କରିଦେଉଥିଲି। ଆଉ ଏ ଭଲ କ ହଁ ଗଞ୍ଜି ଟା ଭଲ ଲାଗୁଛି।
ମୁଁ ଏବେ ଯାଇଥାନ୍ତି ସେପଟା ସେଇ ବାପା ଯୋଉଠୁ ଆଣିଥିଲୁ ଯୋଉଠି ଆଣିଥିଲୁ ହେଲା।
ହୁଁ
ହଁ ତ ଆଉ ମୁଁ ସେଦିନ କଣ ଜନ୍ମଦିନ ଦିନ ଯାଇ ଥିଲେ ଯୋଉ ଯୋଆଡେ ଗଞ୍ଜି ଖାଲି ଧରିକି ପଳେଇଥିଲି। ସେ କହିଲ ଟୁଇଣ୍ଟି ଅଫ୍ ଦବା ଦିଟା ଗଞ୍ଜି ନେଲେ ଟୁଇଣ୍ଟି ଅଫ ଦ-
ହଁ
ସେଇ ହିସାବରେ ମୁଁ କଣ କଲିି ବାପାଙ୍କ ପାଇଁ ଗୋଟେ ଗଞ୍ଜି ଆଣିଲି ହେରି। ମୁଁ କହିଲି ଆଉ କେତେ କେତେ ନବା ଆଉ ଆଉ ଥର ଆସିଲେ ଡ୍ରେସ ନେବେନି କି?
ହୁଁ ସେ- ଭାଇଙ୍କ ପାଇଁ କଣ କିଣିଥିଲୁ ଗଞ୍ଜି ଟା, ସେଇଟା ଦେଇଲୁ ପୁରା ବୋଉ କହୁଥିଲା।
କଦି
ଗୋଟେଇ ଯୋଉ ଗଞ୍ଜି ଟା ମତେ ଦେଇଛୁ। ସେଟା ଭାଇଙ୍କ ପାଇଁ କିଣିଥିଲୁ। ପରା ନା କଣ?
ମୁଁ କହିବି ତାଙ୍କେ ଆଉ ଗଲେନି ପରା।
ଓଉହୋ ହଉ
ହଁ ସେ ଆଉ ଗଲେନି ହେଲା।
ହଁ
ଆଉ ଗଲେନି ତା ତାଙ୍କୁ ଆଉ ସମୟ ହେଲାନି ସେ ଯୋଉ ଖାଲି ଅଫିସ ଧାଇଁଲେ।
ହଁ ସିଏ କାହିଁ ଚୁଚଛାକୁୁ ଯାଉଥିଲେ କେହି ଆଣେ ବମ୍ବେରେ ନେଇକି। ସେ ରହିଯାଇଥାନ୍ତେ ସାରଙ୍କୁ ନେଇନଥାନ୍ତେ ରହିଯାଇଥାନ୍ତେ। କହିଥାନ୍ତେ ଆଉ କୁଆଡେ ହେଲେ ପୁନେ ପୁର୍ଣେ ପାଖାପାଖି ବୁେଇ ଦେଇେଇଥାନ୍ତେ।
ଯେ ଯୋଉ କଣ କହୁଛି ଟିକେ ହ ସଏ ଥଡେ ସିଏ ତ ଗଲା ଏ ଯା କୁଆଡ ଗୋଟେ ବୁଲିବା ଯାଇଥାନ୍ତତା ଗଲେନି ତିରି ଟିକେ ଯକି ଟିକେ ବୁଲିକି ପଳେଇଲେ ଭଲ ଅଛେ।
ହୁଁ ଆ ତୁ ଓ ଯାଇଛୁ କିଲ ଗୁଜୁରାଟ ଯାଇଛୁ ବୁଲିବାକୁ ଆ ଅହମଦାବାଦ।
ନା ଆମେ ଯାଇଛୁ ଜ୍ୟୋତିର୍ଲିଙ୍ଗ ଯାଇଛୁ ନା ଆଉ। ଅହମ୍ମଦାବାଦରୁ ଯାଇନି।
ଜ୍ୟୋତିର୍ଲିଙ୍ଗ କୋଉଠି?
ନିମ
ହ ସୋମନାଥ ହେରିକା ଯାଇଛୁ କି? ହ୍ୟାଲୋ।
ହଁ ଯାଇଛି ପରା।
ସୋମନାଥ ଯାଇଛୁ?
ମୋର ସେପଟ ଲାଇନ ସରିଯାଇଛି।
ଓ ହଉ ତାହେଲେ ଆମେ ରେଡି ହେଇକି ବାହାରୁଛୁ ଏବେ।
କିଏ କିଏ ଯିବ?
ରଘୁ ଏ- ଏ ଆମ ଗ୍ରୁପ ଟା ଆଉ ଗ୍ରୁପ ଟା ତାପରେ ସେପଟେ- ଏ ଆମର କିଏ କହିଲୁ-
ମୋର ତ ମହାରାଷ୍ଟ୍ର ତିନିଟା ହେନି। ତୋର ମହାରାଷ୍ଟ୍ର ଦିଇଟା ହେ ଦିବ
ମହାରାଷ୍ଟ୍ର କୁଆଡା କି ମହାରାଷ୍ଟ୍ର ଦିଟା କେମିତି?
ମହାରାଷ୍ଟ୍ରରେ ତିନିଟା ସୁତଣି
ମହାରାଷ୍ଟ୍ର ହେଲେ ମୁଁ କଉ କାହିଁ କଉଠି ଯାଇଛି।
କାଲି ଗୋଟେ ଯାଇଛୁ।
ହଁ
ସେଇଟା ଯୋଉ ଯାଇଥିଲେ ଆମେ ତୁ ନାସିକି ଯେ ଆମେ ଯାଇନ ନା।
ନହିଁ।
ନାସିକ ଯାଇଯିବା।
ନାସିକି କୁଆଡେ ଯାଇଚେ ଆମେ ନାସିକି ଯାଇନେ ଲୋ।
ଖାଲି ସିରିଡି ହେଇକି ଔରଙ୍ଗାବାଦ ପଳେଇଥିଲେ ନାଇଁ କି।
ହଁ ନାଇଁ ଔରଙ୍ଗାବାଦ ଯାଇଥିଲେ। ସେ ଏଲୋରା ଆଉ ଗୋଟେ ଯୋଉ ଗୁମ୍ଫା ଅଛି ଅଜନ୍ତା।
ନାଇଁ ଅଜନ୍ତା ଯାଇନେ ଏଲୋରା ଯାଇଚେ।
ହଁ ଏଲୋରା ଯୋଉ ଯାଇଥିଲେ ଗେଟ ବନ୍ଦ ଥିଲା ସେଦିନ। ଛୁଟି ଥିଲା ବୋଲି ତଙ୍କର ବନ୍ଦ ଥିଲା ତ ଆମେ ପଳେଇ ଆଇଲେ ଆ ଏଲ ଆଉ ଅଜନ୍ତା ଆହୁରି ଶହେ କିଲୋମିଟର ଥିଲା ସେଥିପାଇଁ ଆମେ ସିରିଡି ହେଇକି ପଳେଇ ଆଇଲେ ନା ଆଉ।
ୟାର ହେଇଯାଇଛି କି ତିନିଟା ଆକ ମତେ ଲାଗୁଚି ରଘୁର ର ତିନିଟା ଆକ ହେଇଗଲା ବୋଧେ।
କେଇଜାଣି ସେ ସିଏ ତ ଯାଏ ମାନେ ଯାଉଛି ତ ତା ଭୋଉଣୀ ଘର
ନାଇଁ ନାଇଁ ନାଇଁ ନାଇଁ ରଘୁର ହେଇ ନାଇଁ ରଘୁ ର ଗୋଟେ ହେଇଥବ ସେ ଯୋଉ ସିରିଡି ଆଇଥେଲା ଶନିସିନାପୁରମ୍ ଯାଇଛି ହେଲା।
ହୁଁ।
ଶନିସିନାପୁରମ୍ ସିରିଡି। ଏଁ ତ୍ରୟମ୍ବକେଶ୍ଵରମ୍ ନାସିକି ଯାଇଚି ଆଉ ପଞ୍ଚବଟିୀ ଆଉ।
ହୁଁ।
ଆଉ ସେଆଡେ ଯାଇନଥୁବ।
ହୁଁ।
ମୋରୋ ଗୋଟେ ଜ୍ୟୋତିର୍ଲିଙ୍ଗ ଖାଲି ହେଇଚି ଆଉ ଯୋ ଆଉ ଯୋଡେ ହେଇନି। ନାସିକ ଟା ବାକି ଅଛି ଆଉ ଗୋଟେ ଅଛି ଏଟା ଭୀମାଶଙ୍କର ବାକି ଅଛି।
ହୁଁ।
ମୁଁ ଯାଇଥିଲି କୋଉ କୋଉଠି କହିଲୁ ଉଁ ଜ୍ୟୋତିର୍ଲିଙ୍ଗ ମୁଁ ମହାରାଷ୍ଟ୍ରରେ କୋଉଠିକି ଯାଇଥିଲି କହିଲୁ ଆମେ କୋଉଠି ଯାଇଥିଲେ।
ଆମେ ଯୋଉ ଦିବାନି ହେରିକା ଗୋଟେ ମନ୍ଦିର ଶିବ ମନ୍ଦିରଟେ ଯାଇନଥିଲେ।
ଏଇ ଯୋଉ ପାହାଡ ଉପରେ।
ପାହାଡ଼ ଉପରେ ନୁହଁ ହେଟା। ପାହାଡ ଉପରେ କୋଉଠି ଅଛି।
ପାହାଡ ଉପରେ ଯୋଉ ଆମେ ଯାଇନଥିଲେ ଗାଡି ଧରିକି ବାଇକ ରେ ସ୍କୁ ବାଇକରେ ଯାଇନଥିଲେ।
ନା ନା ସେଟା ନାଇଁ।
ଆଉ
ହେଇଟା ଶିବ ମନ୍ଦିର ନାହିଁ ତ।
ଆଉ ତାହେଲେ କି ମନ୍ଦିର ଆମେ ତାହେଲେ ଆଉ ଯାଇନି ଜ୍ୟୋତିଲିଙ୍ଗ କୁଆଡେ? ତମ ହେଇ ଘର ପାଖାପାଖି ଜ୍ୟୋତିର୍ଲିଙ୍ଗ ଅଛି ନା କଣ? ତମ ଘର ପାଖେରେ ଜ୍ୟୋତିର୍ଲିଙ୍ଗ ଅଛି ନା କଣ?
ହଁ ପରା ଗୋଟେ ଶହେ କିଲୋମିଟର ବାଇକ୍ ନେଇକି ଯାଇକି ଆସିଛନ୍ତି ଭାଇ ଯାଉଛନ୍ତି ହେରି ବାଇକ୍ ନେଇ
ନାଁ ନାଁ ଆମେ ତାହେଲେ ଯାଇନେ ଶହେ କିଲୋମିଟର ଏତେବାଟ।
କିଲୋମିଟର ଆମେ ଯାଇନେ ଆମେ ଯାଇଚେ କୁଆଡେ କହିଲୁ ଯୋଉ ଦୂରୁକୁ ଯାଇଚେ ସେଟା ଔରଙ୍ଗାବାଦ ରେ ତୋର ହେଇଯାଇଚି ଗ୍ରିସ୍ନେଶ୍ଵର।
ନାଇଁ ଆମେ ତାହେଲେ ଯୋଉ ଯାଇଥିଲେ ଯୋଉ ମୁଁ ଯୋଉ ଯାଇଥିଲି।
ବାହାରେ ଆସିକି ଫଟ ଉଠେଇଛି ମୋ ପାଖେରେ ଫଟ ଅଛି ହେଲା।
ହ ହୋଉ ପ ପଠେଇବୁ ତ ଫଟ ମୁଁ ଦେଖିବି ମୋରୋ ଫଟ ସହିତ ମିଳେଇକି।
ହଁ।
ଜଣା ପଡିବ।
ଫଟଟା ମୋବାଇଲରେ ବି ଅଛି ବୋଧେ ମୋରୋ।
ଶୁଣେ ମୁଁ ଯାଇଚି କୋଉଠି କହିଲୁ ଆଉ ଗୋଟେ ଯୋ ତିର୍ଲିଙ୍ଗ ଯାଇଥିଲି କୋଉଠି କହିଲୁ ଯୋଉ ମୁଁ ଏକ୍ସାମ୍ ଦେବାକୁ ଯାଉଥୁଲି।
ମୁଁ ସେଟା ଯାଇଚି ତ ହୋଉଚି ମାଲିକାର୍ଜୁନ।
ହଁ।
ହୁଁ ହୁଁ।
ସେଇଠି ପଳେଇଥିଲି ମୁଁ ଗୋଟେ ଲିଙ୍କୁ ଜୋତିଲିଙ୍ଗ ଦେଖିବାକୁ, ଆଉ କାଁ ମୁଁ ଜୋତିଲିଙ୍ଗ କୁଆଡେ ଯାଇଛି ଦେଖିବାକୁ?
ହୁଁ।
ଏବେ ଯିବୁ ଯୋଉ ଆମେ ବାହାରିଛୁ ହେଲା କି?
ଏ ଡା ହଉଛି ଯୋଉ କଣ କହିଲୁ ହଉଛି ଦ୍ଵାରକା ଆଉ ସୋମନାଥ। ତାପରେ ହଉଛି ସେଟା କଣଟି?
ଆଉ ଗୋଟେ ବିନାୟକ ଟେମ୍ପୁଲ ଅଛି ଯୋଉ ଦ୍ୱୀପ ରେ।
ହଁ ହଁ ସେ ଉଁ ଉଁ ଉଁ। ଦ୍ଵାରକା ନାଇଁ ଦ୍ଵାରକା ଯିବ ଡାରକା ରୁ ଯିବ ବେଟ ଦ୍ୱାରକା ବେଟ୍ ଦ୍ୱାରକା ଟା ହଉଛି ଡଙ୍ଗାରେ ଯିବାକୁ ପଡିବ ହେଲା।
ହଁ ସେଇଟା କହୁଛି ପରା ଓଖଲା ଓଖଲା ଯୋଉ ଷ୍ଟେସନ ଅଛି ସେଇ ପାଖରେ। ଓଖଲା ଷ୍ଟେସନ ଅଛି, ସେଇଠୁ ବାହାରିକି ଡଙ୍ଗାରେ ଯିବ ଆଉ।
ଶୁଣେ ତୁ ଭାଇଙ୍କ ସାଙ୍ଗରେ କଥା ହେଇଯା ହେଲା, ଭାଇ ତ ତେ କହିଦେବେ କୋଉ ଷ୍ଟେସନ ରେ ତମେ ଓହ୍ଲେଇବ କୋଉ ଷ୍ଟେସନ ରୁ ତାପରେ ତମର ଦ୍ୱାରକା ଯିବ ଦ୍ୱାରକା ରୁ ତାପରେ ଏଠି ସୋମନାଥ ସୋମନାଥ ଯିବନି। ଉଁ ଦ୍ଵାରକାରେ ହଉଛି ହେଟା କଣ ଦେଖିକି ଆସିଥିଲୁ? ଉଁ ସୋମନାଥ ଦେଖିଥିଲୁ। ଆଉ ଗୋଟେ ଏଇଟା କଣ? ଜ୍ୟୋତିର୍ଲିଙ୍ଗ ଟା ମନ ପଡନି ମ।
ଆଉ ୟାଡେ ଆଡେ ଯାଇଥିଲ କି ଡିଉ ଯାଇଥିଲ କି?
ନାଇଁ ନାଇଁ ନାଇଁ ନାଇଁ ନାଇଁ ହେଟା ଯାଇନୁ ଆମେ।
ଡିଉ ଯାଇନ?
ଏଇ ଯୋଉ ତୁ ଯୋଉ କହୁଛୁ ତ ସେ ଯୋଉ ଷ୍ଟାଚୁ ଅଫ ୟୁନିଟୀ?
ହେ ହେଇଠି ଅଛି କି ମୁଁ ଜାଣିନି।
ହଁ। ଗୁଜୁରାଟ ଆମେ ଏବେ ମାମ ମାମ ମାମା ନାନୀ ଘରକୁ ଯୁ ରାକ୍ଷୀ ପୂର୍ଣ୍ଣିଆକୁୁ ଯିବୁ।
ହଁ।
ସେଇଠି କି ଯିବୁ।
ହଁ ହଁ।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
ତା ହେଟି ଯୋଉ ଉ ପିଚ କୋଉଟା ଭଲ? ସେଇ ଯୋଉ
ଇ ହି କିଛି ବି ଏ ଭଲ ନହିଁ। ସେ ଗୋଟେ ଶୁଣେ ଉଁ ତା ଘରଠୁ ନାନୀ ଘର ଘରଠୁ ଗୋଟେ ଦୁଇଶହ କିଲୋମିଟର ହେଲା।
ହଁ।
ଏଠି ଅଛି କଣ କହିଲୁ?
ନା ଆମ ସି ନାନୀ ଘର ଅ ଉଁ ଆଡେ ଆଉ ଯିବୁ କି ଆମେ?
ହ ନାନୀ ଘର ଉଁଠୁ ଦୁଇଶହ କିଲୋମିଟର ଦୂର।
ହଁ ହଁ।
ଆ ଦୁଇଶହ କିଲୋମିଟର ଦୂର ଦୁଇଶହ କିଲୋମିଟର ହେଲେ କମ ହେଲାଣି ନା କଣ?
ଏଇ ଯୋଉ ଓ କଣ କହୁଛୁ କହିଲୁ ଦ୍ୱାରକା ରେ ଭଲ ସି ବିଚ ନାହିଁ?
ହଁ ହଁ ହଁ ଅଛି ଅଛି।
ଆଉ ନାହିଁ ବୋଲି କହୁଛି?
ଅଛି ଅଛି ଅଛି କଳା କଳା ପାଣି ନୁହଁ ନେଳି ପାଣି ହଁ ଟିକ। କିନ୍ତୁ ଲହଢ଼ ଟା ବେଶୀ ଜୋର ଆସୁନି ଆଉ ଅଳ୍ପ ଟିକେ ଆସୁଛି।
ଓହୋ।
ପୁରୁଣା ଅଛି। ଯାଇଥିଲୁ ଆମେ ସେଇ ସେଇ ପାଖରେ କି ନା ଆକା। ଜାଉଛି ଗା
ସେଠି କେମିତି ଗା ଅଟୋ କରିକି ବୁଲାବୁଲି କରୁଥିଲ?
ହଁ ତମେ ଗୋଟେ ବଡ ଟମଟମ ନେଇଯିବ ହେଲା। ଆଉ ଭାଇଙ୍କ ପାଖରେ ଗୋଟେ ଶୁଣେ ଶୁଣେ ମୁଁ ତତେ କହୁଛି। ଆମେ ଯୋଉ ଯାଇଥିଲୁ ଯୋଉ ଯୋଉ ଗାଡି ବାଲ ଟା ସାଙ୍ଗରେ ଆମେ ଗଲୁ ସେ ଆମକୁ ରୁମ ଦେଲା ହେଲା। ମାନେ ଗୋଟେ ଘରୋଇ ରୁମ୍।
ଆଶ୍ରମ ଆମର କରିବ ବୋଲି କରିଛି ତ
ଆଶ୍ରରମ।
ହଁ ରଘୁ କହୁଛି ଆଶ୍ରମ କରିବ। ନା ନାଇଁ ସେ ଆଶ୍ରମରେ ରହୁଛନ୍ତି ତ ଲୋକମାନେ।
ହୁଁ।
ସେ କହୁଛି ଆଉ ଏପଟେ ବି ଯାଇଥିଲା ଯେଉ କେଉଠି କହିଲୁ ସିରିଡ଼ି। ଶିରିଡି ରେ ବି ସେମତି ଆଶ୍ରମ ଅଛି ନା କଣ।
ହିଁ ସି ଶୁ ଏ ସିରିଡିରେ ଆଶ୍ରମ ନାହିଁ। ଯେମତି ତିରୁପତି ରେ ଟଙ୍କା ଟେ ଦେଇକି ରୁମ ବୁକିଂ ହଉଛି।
ହଁ।
ହେମିତି ସିରିଡିରେ ବୋଲି କେତେ ଟଙ୍କା ଦେଇକି ଶହେ ଟଙ୍କା ଦେଇକି ରୂମୁ ବୁକୁ ହଉଛି ନା କଣ। ହେଲା।
ଓହୋ ସେୟା କହୁଥିଲା ମାନେ ଏମିତି ପାଞ୍ଚଟା ବେଡ ଖଣ୍ଡେ ଥିବ। ଗୋଟେ ରୁମ ରେ ସେଠି ରହିବ ଆଉ।
ହଁ। କିନ୍ତୁ ଆମେ ଯୋଉ ରୁମ ନେଇକି ରହିଥିଲୁ ମଧ୍ୟ ସେଠି ବି କମ ପଇସାରେ ମାନେ ଆମକୁ ରୁନୁ ଦେଇଥିଲା ହେଲା ଯୋଡେ ଯୋଟେ ରୁମ୍ ଆମକୁ ଦେଇଥିଲା ଗୋଟେ ଗୋଟେ ରୁମ୍ ଦେଇନଥିଲା ଦିଟା ରୁମ୍ ଦେଇଥିଲା ଆଉ ଟଏଲେଟେ ବାଥରୁମୁ ବୋଧେ ଗୋଟେ ଦେଇଥିଲା କି କଣ ଆମ ସାଙ୍ଗରେ କିଏ ଥିଲା କି ଆଉ ଖାଲି ତ ବିଷ୍ଣୁ ଭାଇ ଥିଲେ।
ହଁ ହଁ।
ହଁ ସୋମନାଥ ଯାଇଥିଲୁ ଆଉ ଏଇଟା କଣ ନାଗାର୍ଜୁନ ନାଟା କଣ କି କି ଏଇଟା କଣ ଟେ ଏଇଟା ମୋର ମନେ ପଡୁନି।
ହ ହଉ ରଖିଦେ ପରେ ପରେ କଥା ହବା।
ହଁର ହଉ ରଖିଦଉଛି।